ହଁ ତାହେଲେ ମାନେ ତମେ ତିନି ମାସ ଯୋଉ ପଡିବ ତା ଭିତରେ ତମେ ଦି ମାସ ଖାଲି ଗଣିତରେ ସାରିଦବ।
ସାରିବାକୁ ପଡିବ ହଁ ଯାହାହେଲେ ବି ତମେ ନା ଦଶମରେ ପଢିଥିବ ଆଉ ଏବେ ତ ପ୍ଲସଟୁ କରିକି। କିମ୍ବା ଗ୍ରାଜୁଏସନ ରେ ସେଟା ନଥିବ ମାନେ ଅଭ୍ୟାସ ନଥିବ ନା ତ ଟଚ ହିଁ ନଥିବ ଆଉ ତାକୁ ପୁଣି ଆଉ ଥରେ ମୂଳରୁ ଦେଖିବ ତାପରେ ତମେ ଦେଖିବ ଯେ ପୂର୍ବ ବର୍ଷ ମାନଙ୍କରେ କୋଉ ପ୍ରକାର ପରୀକ୍ଷା ମାନେ ଯୋଉ କୋଶ୍ଚିନ୍ ଆସିଥିଲା। ହେଲାକି ମାନେ କୋଶ୍ଚିନ୍ଟା କେମିତି ପକଉଥିଲା କୋଉ ଏରିଆରୁ ଆସୁଥିଲା ସେଗୁଡ଼ା ସବୁ ଦେଖ ଦେଖିକି ତାପରେ ତମକୁ ମାନେ କରିବାକୁ ପଡିବ ନହେଲେ ତମେ ଯଦି ଖାଲି ଏପଟ ସେପଟ ପଡିିଥିବ ଦେଖିଲାବେଳକୁ କୋଶ୍ଚିନ ଆସୁ ନଥିବ ସେଗୁଡା ହେଲାକି
ଓହୋ ହଁ ସେଗୁଡା କିଛି ମୁଣ୍ଡରେ ରହିବନି।
ରହିବନି ହଁ ସେଇଥିପାଇଁ ତମେ ସ୍ମାର୍ଟୱାର୍କ କଲେ କଣ କି ତମର ଜାଣିବ ଯେ ଯୋଉ ଲିମିଟେଡ ତମେ ରଖିବ ସେବୁ ଯୋଉ ଇଏ ଗୁଡା ହେଲା କିି ଆଉ ସେ ଅନୁସାରେ ପ୍ରିପାରେସନ୍ କଲେ ତମେ ଠିକ୍ ଧରିବ। ଆଉ ଯଦି ମେଞ୍ଚେ ତମେ ଇଆଡ ସିଆଡୁ କରିଥିବ କିନ୍ତୁ ସେଟା ଆସୁନଥିବ ସେଇଟା କିଛି ଫାଇଦା ହବନି।
ଓହୋ ତାମାନେ ତମେ କୋଉଚ ଯେ ଯେ ମାନେ ପ୍ରଥମରୁୁ ଦଶମ ଯାଏ ଯୋଉ ଗଣିତ ବହି ତାକୁ ବି ତମେ ପା ପଢିବାକୁ ପଡିବ।
ପଢ଼ିବାକୁ ପଡ଼ିବ ହଁ।
ଆଉ ଥରେ ତାକୁ ପଢୁଛ?
ହଁ ସେଟା ସବୁ ଯାହା ଟିକେ ଟିକେ ମନେଅଛି ଦେଖିଦେଲା ମାନେ ସେ ସବୁ ମନେ ରହିଯିବ ରହିଯିବ କଣ କି ତମେ ତାକୁ ଟିକେ ଅଭ୍ୟାସ କରିବ। ତାପରେ ବି ସେ ଗଣିତର ସବୁ ଅଲଗା ଅଲଗା ସବୁ କୋଶ୍ଚିିନ ପାଟନ ସବୁ ବଦଳିବ ନା।
ହଁ ହଁ ହଁ।
ହେଲା କିି ସେ କ୍ୱଶ୍ଚିନର ତାର ପଚାରିବାର ଯୋଉଁ ପ୍ରକ୍ରିୟାଟା ସେ ବଦଳିଯିବ। ଆଉ ତାକୁ ଓ ସେଇ ଅନୁସାରେ ତମେ ଦେଖିବ ଯେ ପୂର୍ବର୍ଷ ମାନଙ୍କର କୋଉ ଟାଇପ ର ପଚାରିଥିଲା। କେମିତିଆ କୋଶ୍ଚିନ୍ ପଚାରିଥିଲା। କୋଉ କୋଉ ମାନେ ସବଜେକ୍ଟ ର ବିଷୟରୁୁ ସବୁ ଆସୁଥିଲା କୋଶ୍ଚିନ୍ ଗୁରା ପକୋଉଥିଲା। ସେଇଗୁଡାକୁ ତମେ ତାକୁ ଦେଖିକି ଇଏ କରିବ।
ନା ତମେ କୋହୁଚ ନା ଆଉ କୋ କୋ ତି ବର୍ଷ ଚେଞ୍ଜ ହୋଉଚି ମାନେ ତ ସେଇ ପୂର୍ବର୍ଷର ସେଇ ସେମ୍ କୋଶ୍ଚିନ୍ ତ ଆ ଆ ପା ସେବ ସେମାନେ ଆର ବର୍ଷକୁ ସେଇଭଳିଆ ନଥିବ?
ହୁଁ ହୁଁ ମାନେ ସେଇ ବିଷୟରୁ ଆସୁଥିବ କିନ୍ତୁ କୋଶ୍ଚିନ୍ ପଚାର ପ୍-ପଚାରିଥିବ ଅଲଗା ଟାଇପ ର ହେଲା କିି ସେଇଭଳିଆ ଆସେ।
ତାମାନେ ଆଉଥରେ ଯାଇଁକି ସ୍କୁଲରେ ପାଠ ପଢିବାକୁ ପଡିବ?
ସ୍କୁଲରେ ନୁହଁ ତମେ ଖାଲି ଅ ଏବେ ତ ସବୁ ଅନଲାଇନରେ ସବୁ ଅଛନ୍ତି ୟୁ ଟ୍ୟୁବ୍ ବାଲା ହେଲା କି ତାଙ୍କ ଭିଡିଓ ଦେଖ ଖି ଦେଲେ ବି ହେଇଯିବ ଦେଖିକି ତମକୁ ପ୍ରାକ୍ଟିସ କରିବାକୁ ପଡିବ।
ନହେଲେ ନହିଁ ସ୍କୁଲ ଯିବ ଯିଏ ଗଣିତ ସାର୍ ଥିବେ ତାଙ୍କୁ ଯାଇ କହିବେ ସାର୍ ଆଉଥରେ ପାଠ ପଢ଼ାନ୍ତୁ ଆଉ।
ପଢ଼ାନ୍ତୁ ଆଉ ଆମେ ଆଉ ତ ଭୁଲିଗଲୁ ସବୁ ଆଉ ଥରେ ପ୍ରାକ୍ଟିସ୍ କରିବା ଆଉ।
ଆଉଥରେ ଆପଣଙ୍କତୁରୁ ମାଡ଼ ଖାଇବୁ ଆଉଥରେ ଟିକେ ପାଠ ପଢାନ୍ତୁ ଆଉ।
ହଁଁ ହଁ।
ନା ଆଉ କଣ?
ଆଉ ନ ପଢିଲେ ତ ହୋଉନି ଆଉ।
ନା ସେ ସାର୍ ତ ସବୁ ରିଟାୟାର୍ଡ କରିସାରିଲେଣି କିଏ ଆଉ ତ କେହି ନାହାନ୍ତି ସେମିତି ପୁରୁଣା ସାରେ।
ହୁଁ ହୁଁ ସେ ଆଉ ଏବେ ସବୁ ନୂଆ ଆସିୁଛନ୍ତି ସେବେ ପୁରୁଣା ଜିଏ ତାଙ୍କର ସବୁ ସ
ଆଗେ କଣ ଆମ ଆମେ ଯେତେବେଳେ ପାଠ ପଢୁ ସେତେବେଳେ ଏତେ ୟଙ୍ଗ ଆଉ ମାନେ ଟିଚର ନଥିଲେ ଯାହା ଥିଲେ ଓଲ୍ଡ ଏଜ। ନେହେଲେ ମିଡିୟମ ଏଜ୍ ସାର ଥିଲେ। କିନ୍ତୁ ଏବେ ସବୁ ପୁରା ନ୍ୟୁ ଏଜ୍। ମାନେ ୟଙ୍ଗର ଏଜ୍ ର ପିଲା ବି ରହିଲେଣି।
ହଁ, ହଁ ସବୁ ନୂଆ ପିଲା ସବୁ ଆଠିକ ତେଇଶି ବର୍ଷ ଦେଖିବ ପଚିଶି ବର୍ଷ ହଁ।
ବହୁତ କମ୍ ବର୍ଷରୁ ର ରହୁଛନ୍ତି।
ରହୁଛନ୍ତି ହଁ ସେ ସବୁ ପାଇ ପାଉଛନ୍ତି ଜବ୍।
ଆଗେ ଆଗେ କଣ କଣ୍ଟ୍ରାଚୁଆଲ୍ ଥିଲା ତ ସେ ଯୋଉ ପାଞ୍ଚ ବର୍ଷ ଛଅ ବର୍ଷ ଖଟୁଥିଲେ ସେତେବେଳେ ଏତେ ଦରମା ଅଧିକା ନଥିଲା ତ ସେତେବେଳେ ସେମାନେ ବହୁତ ଛୋଟ ଲେବୁଲକୁ ଖଟି ଖଟି ଆସୁଥିଲେ। ଏବେ କଣ ଡିରେକ୍ଟ ପେ ଡ଼ାରେକ୍ଟ ଫିକ୍ସେସନ୍ କରିଦେଇଛି ମାନେ ପୁରା ପେରୋଲ ଅଧିକା ପାଇବ। ତ ସେଇଥିପାଇଁ ଏବେ ବହୁତ କମ୍ପିଟିସନ ବି ହେଇଗଲାଣି।
କମ୍ପିଟିସନ ବହୁତ ହଁ କମ୍ପିଟିସନରେ
ପାଇଁ ଦୁଇଶହ ଟା ଫର୍ମ।
ହୁଁ, ହୁଁ। ପିଲା ବି ବହୁତ ହେଲେଣି ନା ପିଲା ବି ବହୁତ ହେଲେଣି ତାପରେ ସେମିତି ବି ଆସୁନି ଯେହେତୁ ଜବ୍ ଗୁରା ସେଇଥିପାଇଁ ସବୁ କମ୍ପିଟିସନ ବହୁତ ହେଲେଣି ସବୁ କ୍ଷେତ୍ରରେ।
ସବୁ ସବୁ ଲ ଜବ ପାଇଁ ଗୋଭମେଣ୍ଟ କଣ ପ୍ରାଇଭେଟ୍ ସବୁଥିରେ ତ କମ୍ପିଟିସନ୍ ଆଉ।
ହୁଁ, ହୁଁ।
ଆଉ ତାହେଲେ ସିଟି କରିନ ତମେ ଜମା?
ନା ନା ସିଟି ଆକ୍ଚୁଆଲି କଲିନି ଏଇଥିପାଇଁ ମୋର ଏଇ ଯୋଉ ପ୍ଲସ ଟୁରେ ମାର୍କ କମ ଥିଲା। ମାନେ ଯେତିକି ପରସେଣ୍ଟେଜ। ତଳକୁ ରହିଲା ହଁ ସେଇଥିପାଇଁ
ହଁ ସେ ସେଥିପାଇ ତମେ ମାନେ ଗଭର୍ଣ୍ଣମେଣ୍ଟ ପାଇଁ ଆଉ ପକେଇଲନି ଆଉ।
ପକେଇ ପାରିବନି ହଁ। ତମର ଫିଫ୍ଟି ପରସେଣ୍ଟ ଯଦି କମିଗଲା ମାନେ ଆଉ ପକେଇ ପାରିବନି ସିଟି।
ବିଡି ପାଇଁ ବି ସେଏମ ଅଛି ନା?
ହଁ ବିଏଡ଼ି ପାଇଁ ଆମର ଗ୍ରାଜୁଏସନ୍ ମୋର ଥିଲା ପରସେଣ୍ଟେଜ।
ଓ ମାନେ ଗଭର୍ଣ୍ଣମେଣ୍ଟରେ ପକେଇଥିଲ?
ଗଭର୍ଣମେଣ୍ଟ ପକେଇଥିଲି ଦି ତିନିଟା ଦେଇଥିଲି ଏକ୍ଜାମ ଆ ସେ ତେବେ କଣ କି ହଁ ପକେଇ ଦେଇଛି ହଁ ଦବା ଆଉ ଏମିତି କରି ପଢ଼ାପଢ଼ି ଏତେ ଭଲସେ ଏ କରିନଥିଲି ସେଥିପାଇଁ ହଉନଥିଲା ମାନେ ଆ ଏଇ ହଉଥିଲା ଯେହେତୁ ଯେ ଦେବି ସେ ସବୁ କଟି ଯାଉଥିଲି କେତେବେଳେ ନଅ ମାର୍କ ଦଶ ମାର୍କ ଏମିତି ସବୁ ଏ ଡିଫରେନ୍ସ ଏତେ ବି ମାନେ ଇଏ କରିକି ପଢ଼ୁନଥିଲି ସେଇଥିପାଇଁ ହେଲାନି ସେଇଟା ଦି ଦିଥର ନା କଣ ଦେଇଥିଲି ଦି ତିିନି ଥର।
ଓ ଆଗରୁ ଟୋଟାଲି ପଢ଼ାପଢ଼ି ଏତେ ମନ ନଥିଲା।
ମନ ନଥିଲା ହଁ।
ଏବେ ମୁଣ୍ଡକୁ ଆସିଲାଣି ଆଉ।
ମୁଣ୍ଡକୁ ଆସିଲି ହଁ ଜବ ପଢ଼ାପଢ଼ି ନ କଲେ କିଛି ହବନି ଆଉ ଯାହାହେଲେ ଗୋଟେ ଜବ୍ କିନ୍ତୁ ବଜେଇବାକୁ ପଡ଼ିବ କହିକି
ଗଭର୍ଣ୍ଣମେଣ୍ଟ ଯାହେଲେ ଗଭର୍ଣ୍ଣମେଣ୍ଟ ପାଇଁ ପୁରା ପ୍ରିପେୟାର ଆଉ।
ହଁ।
ହଁ ଏଇଟା ତ ହେଇଗଲାଣି ଆଉ କିଛି ଦିନ ହେଇଗଲେ ଏକାଥରେ ହେଇଯିବ ଆଉ।
ହୁଁ ୟା ପୂର୍ବରେ ମୁଁ ଯେତେବେଳେ ବି ଏଡ କରୁଥିଲି ତା ପୂର୍ବରେ କରୁଥିଲି
ଆଁ।
ଏ ଯୋ ପ୍ରାଇଭେଟରେ ହଁ। ପ୍ରାଇଭେଟ କରୁଥିଲି ଯେହେତୁ କରୁଥିଲି ତାପରେ ବି ଏଡ୍ ବି ଯେତେବେଳେ ପରୀକ୍ଷା ହେଲା ଦିଟା ଯାଙ୍କ କ ଏକା ସମୟରେ ଯେତେବେଳେ ହେଲା ମତେ ପ୍ରେସର ପଡିଗଲା ମୁଁ ଆଉ ପଢାପଢି କରିବା ପାଇଁ ସମୟ ମିଳିଲାନି କି ଆ ଏ ଯୋଉ ଆମର ଲେଖା ଲେଖି କରିବାକୁ ଦିଅନ୍ତି ବି ଏଡ ରେ ଏ ସବୁ ସମୟ ହେଲାନି ମୋ ମୁଣ୍ଡ ପୁରା ଟିଣ ହେଇଗଲା। ଆଉ କଣ କରିବି କଣ କରିବି ମୁଁ କହିଲି ଏପଟେ ଏ ଏଁ ପଇସାକୁ ଦେଖିଲେ ବି ହେବନି କାରଣ ସେ ସେପଟେ ବି ମୁଁ ପଇସା ଦେଇକି କରୁଚି ଯଦି ସେପଟେ ବ୍ୟାଗ୍ ଫ୍ୟାଗ୍ ଲାଗିଯିବ ପୁଣି ଇ ତୁ ପୁଣି ତାକୁ କ୍ଲିୟର କର ଆଉ କିଏ ଯିବ ପୁଣି ବାହାର ଷ୍ଟେଟ ନା
ଆଉ ଯଦି ବ୍ୟା ବ୍ୟାକ ଲାଗିଲା ପୁଣି ଯିବାକୁ ପଡିବ ତମ
ଯିବାକୁ ପଡିବ ହଁ ତମେ ଏକା ଯିବ ତମ ପା ଯାହା ଯାର ବ୍ୟାକ୍ ହେଇଛି ଆଉ କିହି ଯିବେନି। ସାର ବି ଯିବେନି କେହି ହେଲା କି। ନା ତମର ଯାହାର ବ୍ୟାକ ଅଛି ତମେ ଯିବ ତମେ ନିଜେ ପରୀକ୍ଷା ଦେଇକି ଆସିବ। ସେଇଭଳିଆ ସେଇଥିପାଇଁ
ତମେ ନିଜେ ଖର୍ଚ୍ଚାନ୍ତ କରିବ ଆଉ।
ହଁ ସେଇଥିପାଇଁ ମୁଁ କହିଲି ନା ବରଂ ପ୍ରାଇଭେଟ ଜବ୍ ଟା ଛାଡିଦେବି ବରଂ ପରେ କଣ କରିବି ସେଇଥିପାଇଁ ସେ ବି ଏ ଡ କଲା ବେଳେ ମୁଁ ଛାଡିଦେଲି ସେ ଜବ ଟା କରୁଥିଲି ପ୍ରାଇଭେଟରେ।
ଓହୋ ତାହେଲେ ଏମିତି ମାନେ ବ୍ୟାଗ୍ ଲାଗିଲେ ବି ତମକୁ ଯାଇକି ପରୀକ୍ଷା ଦେବାକୁ ପଡିବ।
ହୁଁ ହୁଁ ଯୋଉ ଏ ଏଇଥର ଆମେ ଆମେ ଯୋଉ ବି ଏଡ୍ ଦେଇଥିଲୁ ମୋର ତ ବ୍ୟାକ ଫ୍ୟାକ କିଛି ଲାଗିନଥିଲା, ମୋ ସାଙ୍ଗମାନଙ୍କର ଲାଗିଥିଲା ଆଉ ସେମାନ ନେ ହଁ ସେ ସବୁ ଲାଗିଥିଲା ଆମେ ଥିଲୁ କେତେ ଶହେ ଜଣ ପିଲାଥିଲୁ।
ଆଚ୍ଛା, ହଁ।
ସବୁ ଶହେ ଜଣ ଥିଲୁ, ହଁ ଓଡ଼ିଶାରୁ। ଆମ ଯୋଉ ଏଜେଣ୍ଟ ଥିଲେ ତାଙ୍କ ଅନ ଅଣ୍ଡରରେ।
ହଁ ହଁ।
ଶହେ ଜଣ ପିଲା ଥିଲୁ ଆଉ ତାଙ୍କ ଭିତରୁ ସବୁ କଲେ କିଛି ପିଲା ଅ ପ୍ରତ୍ୟେକ ସେମିଷ୍ଟାରରେ ପାଞ୍ଚ ଜଣ ଦଶ ଜଣ ଏମତି ତାଙ୍କର ବ୍ୟାକ୍ ଲାଗିଯାଏ।
ତାହାଲେ ପଢନ୍ତି ନାଇଁ ଆଉ।
ହଁ ପଢନ୍ତିନି ଲେଖା ଲେଖି କଲେ କିନ୍ତୁ ଆ ବାହାରିଯିବା କଥା କିନ୍ତୁ ସେ ଲେଖା ଲେଖି ବୋଧେ ଅକ୍ଷର ଫକ୍ଷର ଭଲ ନଥିଲା କି ଲେଖିଲେନି ବୋଧେ ଆ ସେ ରହିଗଲା କିଛି କିଛି ପିଲା ରହିଗଲେ, ତାଙ୍କ ସହିତ ଏମିତି ଆମେ ସବୁ ମିଶିକି ଗ୍ରୁପ୍ କରିକି ବି ଯାଇଥିଲୁ, ଗୋଟେ ପିଲା ଥିଲା ଆମର ସୁକିନ୍ଦା ପଟୁ।
ହଁ।
ଆଉ ତାର ସେ ହ୍ୟାଣ୍ଡିକେପ୍ଟ ପିଲା ଥିଲା ଆଉ ସେ କହିଲା ଭାଇ ଚାଲ ଆଉ ଆମକୁ ମୋତେ ଟିକିଏ ସାହାଯ୍ୟ କର ଆଉ। ମୋ ଏକ୍ଜାମ ମୁଁ ତ ହ୍ୟାଣ୍ଡିକେପ୍ଟ ଆଉ, ମୁଁ କହିଲି ହଉ ଠିକ୍ ଅଛି ସେ ଆମ ଗ୍ରୁପରେ ହିଁ ସବୁବେେଳେ ଥିଲା ନା। ସେଥିରେ ଆମେ ସବୁ ଯାଉଥିଲୁ ତ ତାକୁ ଏମିତି ଯାଇଥିଲୁ ତା ବ୍ୟାକ୍ ପେପର ପାଇଁ।
ଓ ମାନେ ସେଠି ଯାଇଁକି ଓଡିଆରେ ଲେଖ ତମେ?
ନା ନା ଓଡିଆରେ ନୁହଁ ସବୁ ଇଂଲିଶ୍ ରେ।
ମାନେ ବିଇଡି ବିଇଡି ଯୋଉଟା ସେଟା ଟୋଟାଲ୍ ଇଂଲିଶ୍ ରେ ଲେଖିବ ସବୁ?
ଟୋଟାଲ୍ ଇଂଲିଶ୍ ରେ ହଁ।
ମାନେ ଇଂଲିଶ୍ ପାଇଁ ବି ପ୍ରିପାର ହବାକୁ ପଡିବ।
ହଁ ଇଂଲିଶ୍ ରେ ତମେ କୋଶ୍ଚିନ୍ ସବୁ ସେ ଇଂଲିଶ୍ ରେ ଆସିବ ତମେ ଇଂଲିଶ୍ ରେ ପ୍ରିପାରସନ୍ ହେଇକି ଇଂଲିଶ୍ ରେ ଲେଖିବ। ଓ ସେଠି ତ କେହି ବୁଝିପାରିବେନି ଓଡିଆ ନା ଓଡିଆ କଣ ହିନ୍ଦ୍ ଦି ବି ବୁଝିପାରିବେନି ତ ତମକୁ ଆ-ଆ ଇଂଲିଶ୍ ରେ ହିଁ ପରୀକ୍ଷାଟା ଦଉଥୁଲୁ ଆଉ।
ହୁଁ-ହୁଁ ଇଂଲିଶ୍ ରେ ଦେଲା ମାନେ ତମର ଯାହା ଯେତିକି ଟିକେ ଇଂଲିଶ୍ ନଲେଜ ରହିଆକୁ ପଡିବ ଆଉ।
ରହିଆ ନିିହାତି ହଁ। ସେ ତାପଟେ ସେ ଦେଲା ସେ ପିଲା ଦେଲା ଦେଇକି ତାର ବି ଏଇଥର କ୍ୱାଲିଫାଏ ହେଇଗଲା ସବୁ ଉରା ସେମି କ୍ଲିୟର୍ ହେଇଗଲା।
ଆଚ୍ଛା ଦି ବର୍ଷରେ କ୍ଲିୟର ହେଲା।
ହଁ।
କେତେଟାସ୍ କେତେଟା ସେମିଷ୍ଟାର୍ ଦଉଚ?
ଚାର୍ ଟା ରହୁଚି ବା ଦି ବର୍ଷରେ।
ଦି ବର୍ଷ ରେ ଚାରି ଟା ନାଇଁ?
ହଁ। ଦି ବର୍ଷ ଚାରିଟା ଯଦି ତମର ବ୍ୟାକ୍ ଫ୍ୟାକ୍ ଲାଗିଯିବ ନା ଦି ବର୍ଷ ଟା ତିନି ବର୍ଷ ହେଇଯିବ। ଯଦି ତମର ଏଇ ଯୋଉ ଲାଷ୍ଟ ଯଦି ଲା ଲାଗିଲା ବ୍ୟାକେ ତାର ଯୋଉ ଫୋର୍ଥ ଫୋର୍ଥ ସେମିଷ୍ଟାର୍ ରେ ତାହେଲେ ତମକୁ ଗୁଟେ ବର୍ଷ ତମର ଇଏ ହବ ଆଡ଼୍ ହବ ଆଉ। ଦି ବର୍ଷ ଟା ତିନି ବର୍ଷ ହେଇଯିବ।
ମାନେ ତ୍ ଅ ତମେ ଯେତେ ଦିନ୍ ଚାହିଁବ ସେତେ ଦିନ୍ ପଢିପାରିବ ବ୍ୟାକ୍ ଲଗେଇ ଲଗେଇ।
ହଁ ଅଁ ବ୍ୟାକ୍ ଲାଗିଲେସ୍ ତମର ଧରା ଯଉ ଚ ମାନେ ଫୋର୍ଥ ସେମିଷ୍ଟାର୍ ଟା ତମର ବ୍ୟାକ୍ ଲାଗିଗଲା ଆଉ ତମେ ତ ସେଇ ପଛ ପିଲାଙ୍କ ସହିତ ଦବ ନା।
ମାନେ ଯିଏ ପଛ ପିଲା ବର୍ଷ ଯୋଉ ବର୍ଷ ଆଡ଼୍ ତମ ଆଡ଼ମିସନ ପୂର୍ବ ବର୍ଷ।
ହଁ ସେ ଆଡ଼ମିସନ୍ ନେବେ ସେମାନଙ୍କ ସହିତ ସେଇ ସେମିଷ୍ଟାରଟା ଦବ। ସେଇଥିପାଇଁ ତମର ଗୁଟେ ବର୍ଷ ତମର ଇଏ ହେଇଯିବ।
ହଁ ସେମ୍ତି ପ୍ଲସ୍ ଟୁ ଟାଇମ୍ ରେ ବି ସେମ୍ତି ହଉନି କି ପ୍ଲସ୍ ଟୁ କଁ ପ୍ଲସ୍ ଥ୍ରୀ କଁ ସ୍ ସବୁଥିରେ ସେମ୍ତି ହଉନି କି ତମେ ଯ ଯଦି ଫେଲ୍ ହେଇଗଲ ତମେ ତମ ପୂର୍ବବର୍ଷ ପିଲାଙ୍କ ସହିତ ପରୀକ୍ଷା ଦବ ଆଉ।
ହୁଁ।
ତ ଆଚ୍ଛା ଏମ୍ତି ବିଇଡ଼ିରେ ବି ସେଇ ଭଳିଆ।
ହଁ ଯଦି ଫାଷ୍ଟକି ସେକେଣ୍ଡ ସେମିଷ୍ଟାର ଯଦି ବ୍ୟାକ୍ ଲାଗିଚି ତାହେଲେ ତମେ ସେଇ ଭିତରେ ତମେ କ୍ଲିୟର କରିଦବ।
ଓହୋ।
ହେଲାକିି ଆଉ ଯଦି ଥାର୍ଡକି ଫୋ ଫୋର୍ଥରେ ଲାଗିଲାସେ ତାହେଲେ ଅଲଗା ପିଲାଙ୍କ ସହିତ ଦେବାକୁ ପଡ଼ିବ ଆଉ।
ସେଠି କଣ ଆନ୍ଧ୍ରରେ ଯାଇକି ସ୍କୁଲ୍ ସ୍କୁଲରେ ରୁହ ନା ମାନେ ପ୍ରାଇଭେଟ୍ ଘର ରୁହ?
ନା ନା ଆମର ସେସାରଙ୍କର ଚିହ୍ନା ଯେହେତୁ ଥିଲା ସେଠି ସେଆମେ ସେଇ କଲେଜରେ ହିଁ ରହୁଥୁଲୁ କଲେଜରେ ହଁ କଲେଜରେ ରହୁଥୁଲୁ ସେସବୁ ଏ କିଣିକି ରଖିଚନ୍ତି ସବୁ ଅଁ ଗଦି, ତକିଆ, ସପ ଫପ ସବୁ ରଖିଚନ୍ତି। ତାପରେ ଆମେ ସବୁ ଏଠୁ ଯାଉ ସବୁ ମିସ୍ତ୍ରୀ ମିସ୍ତ୍ରୀ ବୋଲି କଣ ଯଉ ରୋଷେଇଆ ରୋଷେଇଆ ଯାଏ। ହଁ ରୋଷେଇଆ ଯାଏ ତାପରେ ସେପଟେ ସବୁ ଅଛି ଡିସ୍ ଫିସ୍ ସବୁ ଅଛି। ସେ ଗଲା ମାନେ ସବୁ ଗ୍ୟାସ୍ ଫ୍ୟାସ୍ ଆଣିକି ତାଙ୍କର ସବୁ ଇଏ କରିଦେବେ କିଣାକିଣି କରିଦେବେ ପନିପରିବା ରୋଷେଇ ହବ ଖିଆପିଆ କରିବା ସେମିତି ପିଲା ଆଉ।
ହଁ ସବୁ ବର୍ଷତ ପିଲା ଯାଉଚନ୍ତି ସେଇ ଜିନିଷ ରହୁଚି ସେଇୟାକୁ ରୋଷେଇ କରି ଖାଉଚନ୍ତି ଆଉ।
ହଁ ହଁ।
ସେ ତାହେଲେ ସେ ମାନେ ସେଇଠି ତମ ରୋଷେଇ କରି ଖଅ ଖାଅ।
ହଁ ସେ ଯାଆନ୍ତି ସବୁ ଦି ଜଣ ରୋଷେଇଆ ସେମାନେ କରିକି ଦିଅନ୍ତି। ଆମେ ଖାଲି ପଢ଼ିବା କଥା ଆଉ।
ଆଉ ବାହାରୁ କିଛି ଖାଅନା?
ବାହାରକୁ ଚାରଟା ବେଳେ ବୁଲାବୁଲି କରିବା ପାଇଁ ଯିବୁ। ସେପଟେ ସେ ଗଲେ ସେ ଖାଇବୁ। ନହେଲେ ଏଇ ଯୋ ସେଠୁ ସେଠି ଖାଇବା ଜିନିଷ ସେ କଣ ସେ ତାଙ୍କରତ ଅ ଅଲଗା ପ୍ରକାର ଜିନିଷ ଗୁରା। ଲାଗିବ୍ ସେଠି ବରା ଫରା କି କଣ ସିଙ୍ଗଡ଼ାତ ମିଳିବନି ତାଙ୍କର ବରାଯେ କିନ୍ତୁ ସେ ଗୋଲିଆ ଗୋଲିଆ ଛୋଟିଆ ଛୋଟିଆ ବରା ଗୁରା ସେ କ ସେ ତାଙ୍କର ତାଙ୍କର ଇଏ ନଥିବ ଘୁଗୁନରେ ଏଠି ଯଉ ଆମ ତରକାରୀ ମିଳୁଚି
ହଁ।